ହ୍ୟାଲୋ।
ହଁ ମ୍ୟାଡ଼ାାମ୍ ମୋ ଭୟସ ଆପଣଙ୍କୁ ଶୁଭୁଛି।
ହଁ ହଁ ମୋ ବୟସ ଆପଣଙ୍କୁ ଶୁଭୁଛି ନା?
ହଁ ହଁ ଶୁଭୁଛି।
କ କରୁଥିଲେ ମ୍ୟାଡାମ୍ ଆପଣ?
ମୁଁ ଏମିତି ବସିଛି ତ ଟିକେ କଲ୍ କରିଦବାକୁ ଇଚ୍ଛା ହେଲା।
ହଁ ।
ଆ ହଁ। କେମିତି ଅଛନ୍ତି?
ତୋ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ତ ପୁରା ବଢ଼ିଆ ଆଛି।
ଆଉ ଆପଣଙ୍କର ରଜ ପାଇଁ କଣ କଣ କରିସାରିଲେଣି?
ରଜ ପାଇଁ ଆମର ପ୍ରୋଗ୍ରାମ ପୁରା ଆମେ କାଲି କାଲି ଗୋଟେ ରଜ ପାଇଁ ଆମେ ପ୍ରୋଗ୍ରାମ କାଲି କରିଥିଲୁ ଠିକ କଥା ଟା ମନେ ପକେଇଲେ ଏତେ ବଢିଆ ଲାଗିଲା ମୁଁ ପୁଣି ସେଇ କଥାଟା ହସିବି ହିଁ ହିଁ ହିଁ ହିଁ ଜାଆ ଆମର କାଲି ରଜ ପାଇଁ ପ୍ରୋଗ୍ରାମ ହେଇଥିଲା କି ମୋ ନଣଦ ଆସିଥିଲେ ମୋ ଭଣଜା ମୋ ଝିଆରି ଆମେ ସମସ୍ତେ ମାନେ ଉ ବସିଥିଲୁ।
ଆଜ୍ଞା ଆପଣଙ୍କର ଜଏଣ୍ଟ ଫ୍ୟାମିଲି ତାହେଲେ।
ମୁଁ ମୋ ଭଣଜିଆକୁ ପଚାରିଲି ମୁଁ କହିଲି ହୁଁ ଓଇ କଣ ତାହା ନାହେବ ରଜ ପାଇଁ ପ୍ରୋଗ୍ରାମ କଣ ହବ ଆଉ କଣ କଣ ସବୁ ଆମର ସବୁ ରୋଷେଇ ଇଏରେ ସବୁ ଟପିକ୍ ପଡ଼ିଥିଲା କଣ ଆମର ସବୁ ହବ? ସେଟା କଇ ହଉ କୁହ ସେଇଟା ଆମର ସବୁ ଆଜିଠୁ ମାନେ ସେଇଟା ରେଡି କରି ଆସେ ସବୁ ଫାଷ୍ଟ ରଜରେ କଣ ହବ ସେକେଣ୍ଡ ରଜରେ କଣ ହବ ଥାର୍ଡ ରଜ ରେ କଣ ହବ ସିଏ ସୋଠୁ ଏବେ ଏତେ ବଡ ତାଲିକା ଦେଇଦଲେ ଯେ ମୁଁ କହିଲି ୟାକୁ ମୁଁ କରିପାରିବିନି ନା କୁଆଡ଼େ ପଳେଇବି ଇହିଁ
ଆଉ ସେ ଫାଷ୍ଟ ତ ପୋଡ଼ ପିଠା ହିଁ ହବ ଆମର ।
ହଁ ପୋଡପିଠା ଟା ରଜରେ ଯେମିତି ହଉ ହୁଏ ସମସ୍ତିଙ୍କ ଘରେ।
ଆମର ଫାଷ୍ଟ ଦିନ ଆମେ କହିଛୁ ଆମର ସବୁ ପ୍ରୋଗ୍ରାମ ହେଇଛି। ପୋଡ଼ ପିଠା ହିଁ ହବ ଯେହେତୁ ସେଦିନ ରବିବାରେ ଅଛି ଆମର ଟିକେ ଯାହା ହେଲେ ମାନେ ସେଦିନ ଆଇଁଷ ବାରଟା ଆଇଁଷ ହିଁ ହବ।
ଆଜ୍ଞା।
ତାପର ଦିନ ଗୋଟେ ପ୍ରୋଗ୍ରାମ କରି ସେଦିନ ସଂକ୍ରାନ୍ତି ପୁରା ଆଉ ସେଦିନ ପୁରା ସାଧା ଆମର ସମସ୍ତେ ସଂକ୍ରାନ୍ତି ହିଁ କରନ୍ତି ସେଦିନ ସେ ଅରୁଆ ଡାଲମା ପିଠା ପିଠି ଠି ଯାହା ହବ କହିଲେ ଯେ ଯୋଉ ମଣ୍ଡା ପିଠା ହିଁ ହବ ଆଉ ଖିରି ବନାହବ ଖଟା ବନାହବ ହଁ ଆଉ ତାପରେ
ମାନେ ଆପଣଙ୍କ ଭଣଜା ଯୋଉ କହୁଥିଲେ ଆପଣଙ୍କୁ କହିଦେଇଛନ୍ତି।
ବିରିୟାନୀ ବନାହବ ସେଇଟୁ ଆଉ ଗୋଟେ କି ପିଠା ଗୋଟେ କହିଦେଇଛନ୍ତି ଯେ ସେ ଯୋଉ ଛେନାରେ ଗୋଟେ କି ପିଠା। ଉୁଁ ସେ ଆଳୁ କଷା ଗୋଟେ କହିଦେଇଛନ୍ତି। ସେ ଖଟା ଭାତ ଗୋଟେ କହି ଦେଇଛନ୍ତି।
ଖଟା ଭାତ କଣ ମ୍ୟାଡାମ?
ଖଟା ଭାତ ଜାଣିନାହାନ୍ତି କି ଟଷ୍ଟ ସେ ଏମିତିଆ ଜିନିଷ ଟା ଆଗେ ଜାଣନ୍ତୁ। ସେଇଟା କହିଦେଲେ ମୋ ପାଟିରେ ତ ପୁରା ଲାଳ ବୋହି ଯାଉଛି।
ଆପଣ ଟିକେ କହିଦିଅନ୍ତୁ ମତେ ମୁଁ ବି ଟିକେ ଶୁଣିକି
ଉଁ ଆମର ସେ ଯୋଉ ଅରୁଆ ଚାଉଳ ମାନେ କିଣା ଏଇ ଚାଉଳ ସେଇଟା ଆମର ସେଇଟା ଖଟା ଭାତଟା ପୁରା ବଢିଆ ସେ ମାନେ
ଖଟା ଭାତ କୋଉଠାରୁ ମୁଁ ତ ଶୁଣିନି ମାନେ କୋଉ ମାନଙ୍କର ସେଇଟା?
ସେ ମାନେ ସେ ସବୁ ଆମ ଯୋଉ ତେଲୁଗୁ ମାନେ ଅଛନ୍ତି ତେଲୁଗୁ ମାନଙ୍କର ହିଁ ସେଇଟା ଫେମସ ଖାଦ୍ୟ ପୁରା ଖଟ ଖଟା ଭାତ ଆମର ଏଇଠି ଗୋଟେ ହଁ ସେ ମାନେ ଯେତେବେଳେ ଆମର ଆମର ଏଠି ଗଣେଶ ପୂଜା ହୁଏ ଆମେ କେବେ ଗାଁରେ ଆମେ ସେଇ ଜିନିଷ କେବେ ବି ଆମେ ଖାଇନୁ ଆମଟା କେବେ ବନା ହୁଏନି ବାକି ଆମେ ମୁଁ ଯେତେବେଳେ ମୋ ଶାଶୁ ଘରକୁ ଆସିଲି ଏଠି ଯେତେବେଳେ ଗଣେଶ ପୂଜା ଆମର ଏଇଠି ହୁଏ। ଗଣେଶ ପୂଜାର ଆମର ନଅ ଦିନ ପୁରା ଗଣେଶ ଠାକୁର ପୁରା ରହନ୍ତି ନଅ ଦିନ ତାପରେ ବିସର୍ଜନ ହେଇକରି ସେ ଯାଆନ୍ତି। ସେଇଦିନ ହିଁ ଭୋଜି ଟା ଦିଆ ହୁଏ ସେ ମାନେ ସେ ଉଁ ଆମର ଏଇଠି ମିକି ସମସ୍ତେ ଯେହେତୁ ମିକ୍ସ ଅଛୁ ସମସ୍ତେ ମିଶିକିରିି ହିଁ ଭୋଜି ଟା କରନ୍ତୁ । ବାକି ଖଟା ଭାତ ଏଇ ହଇ ଆଳୁ ତରକାରୀ ସେଇଟା ଯୋଉ ହୁଏ ଆଳୁ କଷା ସେଇଟା ବହୁତ ବଢିଆ ଲାଗେ ।
ଆଛା ଆପଣ ଯଉଠି ଅଛନ୍ତି ସେଇଠି ଇ ମାନେ ତେଲଗୁ ଲୋକ୍ ଲୋକମାନେ ବି ଅଛନ୍ତି ଆଉ କଣ ।
ଛନ୍ତି । ଆଉ ଖଟା ଭାତ ଟା ଆଗେ ଫାଷ୍ଟେ ଏ ସେ ଯଉ ଅରୁଆ ଭାତର ସେ ଅରୁଆ ଭାତ କୁ ଫାଷ୍ଟ ମାନେ ଆମର ଯେମିତି ଭାତ ଗଳା ହୁଏ । ସେମତି ମାନେ ଆମର ଆଗେ ଭାତ ଛଣା ହେଇଯିବ ସେ ଭାତ ଅ ରନ୍ଧା ସରିଲା ପରେ । ତାପରେ ସେ ଯୋ ତେନ୍ତୁଳି ର ରସ ଗୋଟେ ପେଷ୍ଟ ହବ ସେଇଟା ମାନେ ବନା ହେଇଯିବ । ଅଲଗା ତାକୁ ମାନେ ପୁରା ଚୋ ଯଉ ତାକୁ ଛାଣି ଦବୁ ଆଗେ ଚା ଛଣା ତାକୁ ସିଏ ଗୋଟେ ମାନେ ଆଗେ ଏ ଏ ରହିଯିବ ମାନେ ଆମେ ଭାତ ଧର କେଜି ହିସାବରେ ଦି କେଜି ହିସ୍ ରେ ଆମେ ଆମର ଦେଖିକି ଦବା କେ ତେ ଖଟା ହବ ସେମିତି ହଁ ହଁ ସମସ୍ତଙ୍କୁ ଅଧିକ ହଁ ତାପରେ ତା ସବୁ ପୁରା ଅଧିକ କରି ପୁରା କଞ୍ଚା ଲଙ୍କା ପୁରା କଟା ହେଇଥିବ କଞ୍ଚା ଲଙ୍କା ତା ସାଙ୍ଗ ଭୂଷଣ ପତ୍ର ଆଉ ବୁଟ ଡାଲି ବାଦାମ ଲୁଣ ହଳଦୀ ଦିଆହବ ହଳଦୀ ମାନେ ସେ ସବୁ ଛୁଙ୍କ ହେଇକିରି ଏକ ତେନ୍ତୁଳି ରସଟା କଷା ହେଇଯିବ ତା ସାଙ୍ଗକୁ । ତାପରେ ଏ ଭାତ ଗୋଡି ତା ସାଙ୍ଗରେ ଘଣ୍ଟା ହେଇ ଯିବ ।
ଓ ହମ୍ ଆପଣ ଅ ରହୁଛନ୍ତି ତେଲୁଗୁ ମାନଙ୍କ ସହିତ ଆପଣଙ୍କୁ ତ ବହୁତ ସାରା ଜିନିଷ ଶିଖିବାକୁ ମିଳୁଚି ।
ହଁ ହଁ ବହୁତ୍ ସାରା ତାଙ୍କ ପୁରା ସେ ବଢ଼ିଆ ଲାଗେ ତାଙ୍କ ସେଇ ଖଟା ଭାତ ଆଳୁ ତରକାରୀ ଟା ଆମକୁ ପୁରା ବଢ଼ିଆ ଲାଗେ ସେଇଟା ।
ରେସିପି ଟା ସେୟାର କଲେ ମତେ ଶୁଣିକି ମାନେ ହମ୍ ବଢିଆ ଲାଗିଲାଣି ତେନ୍
ବନେଇକରି ଖାଇଲି ବନେଇକ ଥରେ ଖାଆନ୍ତୁ ତା ତାପରେ ମଜା ଟା ଦେଖିବେ କେତେ ଟେଷ୍ଟ ଆସେ ଏ
ହଁ ମୁଁ ସିଓର ଟ୍ରାଏ କରିବି ଏଇଟା।
ହ ଶୀଘ୍ର କରନ୍ତୁ ସେଇଟା, ତାପରେ ପୁଣି ଥରେ କହିବେ ଆଉ ଗୋଟେ ରେସିବ ମତେ କୁହନ୍ତୁ। ଆଉ ସେ ଆଳୁ ତରକାରୀ ଟା ବହୁତ ବଢିଆ ପୁରା ତ୍ ତା ସାଙ୍ଗକୁ ପୁରା ଆଳୁ ତରକାରୀ।
ଆଚ୍ଛା ଆଳୁ ତରକାରୀ ଟା କେମିତି ବନାନ୍ତି? ଯୋଉ ଆମେ ଯେମତି ନରମାଲ ଆ
ନର୍ମାଲ ନା ସେମତି ନୁହଁ କି ଆଳୁ ପୁରା। ଛଣା ହେଇଯିବ। ପୁରା ହାଲକା କିରି ଛଣା ହେଇ। ବ ପୁରା ବାକି କଡାକିରି ଛଣା ହବନି ଆଳୁ ତା ଦେହରେ ଯେମତି ତେଲରେ ସିଝିଲା ଭଳିଆ ଛଣା ହବ। ତାପରେ ସିଏ ଆଳୁ ଇଏ ହେଇ। ତାପରେ ଟିକେ ଖାଲି ମାନେ ଜଷ୍ଟ ଦିଆହବ ତା ସାଙ୍ଗକୁ କଣନା ଟିକେ ମାନେ ଖାଲି ଲବଙ୍ଗ ଟିକେ ପଡିବ। ସେ ପିଆଜ ଟା ତା ସାଙ୍ଗରେ ସାଙ୍ଗରେ ବହୁତ ପିଆଜ ଲାଗିବ ଯେତିକି ଆଳୁ ଆମେ କେଜିଏ ଆଳୁ ଯଦି ଗୋଟେ କିଲୋ ନେବା। ତା ଢ଼େରେ ଦେଢ଼। କେଜି। ପିଆଜ ପଡିବ।
ମାନେ ଆଳୁଠାରୁ ଅଧିକା ପିଆଜ ପଡୁଛି।
ପ୍ରି।
ଆଜ୍ଞା।
ପିଆଜ ଟା କଟା ହେଇକି ରି ଆମର ଖାଲି ଭଜା ହେଇଯିବ ପୁରା ତେଲରେ ଛଣା ହେଇଯିବ। ସେ ଛଣା ହେଇ ସାରିଲା ପରେ ଆମର। ଟିକେ ଖାଲି ମସଲା କଣ ଦିଆହବ କି ତା ଦେହରେ। ଖାଲି ଟିକେ ଖାଲି ଲଙ୍କା ଗୁଣ୍ଡ ଟା ତା ଦେହରେ ଅଧିକ ଦିଆହବ।
ଓହୋ ବାକି ସବୁ ମସଲା କମ ଦିଆ ହବ।
ଦିଆହବ ଟିକେ ଜିରା ପଡିବ ଆଉ ଲବଙ୍ଗ ଟିକେ ଦିଆହବ। ଆଉ ସେ ରସୁଣ ଟି କେ। ଅଦା ଟିକେ ପୁରା କମ ମସଲା ବଟା ଟି କି ଜଷ୍ଟ ଖାଲି ବଟା ହେଇକିରି ପିଆଜ ସେଟା କଷା ଯେହେତୁ ପିଆଜ ଆମେ ଛାଣି କାଢ଼ିଦବା।ଏ ମସଲା କୁ ସେଥିରେ ଆମର ଖାଲି କଷା ହବ। କଷା ହେଇସାରିଲା ପରେ ପିଆଜ ଆଳୁ ଲଖାଗୁଣ୍ଡ, ଲୁଣ, ହଳଦୀ। ସବୁ ପଡ଼ିକିରି ମାନେ ସେଇଟା ଖାଲି ଘଣ୍ଟା ହେବ ଗ୍ୟାସ୍। ଆମର ବନ୍ଦ କରିସାରିଲା ପରେ ଏଇ ସବୁ ପଡିକିରି ଘଣ୍ଟା ହବ, ତାପରେ ଟିକେ ଧନିଆ ପତ୍ର ଖାଲି ଟିକେ ପଡିଯିବ। ଟିକେ ବି ପାଣି ଲାଗେନି ଏଇଆ। ଆଳୁରେ ମାନେ ପାଣି ହି ଟୋଟାଲ ଦିଆ ହୁଏନି।
ଅ ହଁ।
ବଢ଼ିଆ ଥରେ ବନେଇକି ଦେଖନ୍ତୁ କି ଟେଷ୍ଟ ସେ, ଆଳୁ ତରକାରୀକୁ ଖଟା ଭାତ।
ହଁ ମୁଁ ବନେଇକି, ମୁଁ ଥରେ ବନେଇକି ଖାଇକି ଆପଣକୁ ଆପଣଙ୍କୁ ଆଉ ଥରେ କହିବି। କି ଖାଇଲି ବୋଲି ବନେଇକି
ହଁ।
ଆଉ ଆଉ କଣ କଣ ତାଙ୍କର ଥାଏ?
ଆଉ ଗୋଟେ କଖାରୁ ର ଖଟା ହୁଏ। ତାଙ୍କ କଖାରୁ ଖ ଟା ତରେ ମୁଁ ଯେତେବେଳେ ଆସିଲି, ମୁଁ କହିଲି ମୁଁ ଏଇ କଖାରୁ ର ଖଟା ମୁଁ ଖାଇବିନି।
ଆଜ୍ଞା।
ମୁଁ ଫାଷ୍ଟ ଭାବିଥିଲି, ତାପରେ କହିଲି କାହିଁ ଖାଇବିନି ଯେହେତୁ ଜଣେ ବନଉଛନ୍ତି ବନା ହଉଛି ସେ ତ ଗୋଟେ ଭଲ ହିଁ ଟେଷ୍ଟ ଆସୁଥିବ ବୋଲି ଗୋଟେ ବନାଉନ୍ତି ଏତେ ଲୋକଙ୍କ ପାଇଁ। ମୁଁ ପୁଣି ମନରେ ଭାବିକି ସେଟା ଖାଇଲି, ଫାଷ୍ଟ ଯେତେବେଳେ ଟେଷ୍ଟ କଲି ଏତେ ବଢ଼ିଆ ଲାଗିଲା ସେ ଖଟା କଖାରୁୁର ଖଟା।
ଖଟା ମାନେ ପୁରା କ କେମିତି ମିଠା ଲାଗେଇ କି ଖଟା ଲାଗେଇ କି କଣ?
ଖଟା ତ ଖଟା କୁହନ୍ତି ବାକି କାମର ଯେକୌଣସି ଧର ମିଠା ବି ଦିଆହେଲେ ଆମର ଗାଁରେ ଖଟା କହନ୍ତି ଆମର ସେ ଥିଲାବି ମୁଁ ଖଟା କରୁଛି ବାକି ମିଠା ତା ଦେହରେ ହିଁ ଦିଆ ହୁଏ। ତା ଦେହରେ ଗୁଡ ଦିଆ ହୁଏ। ତେନ୍ତୁଳିରେ ସେଇ ତେନ୍ତୁଳି ରସ ଦିଆହବ ଗୁଡ ଦିଆହବ। ବୁଟ ଡାଲି ବି ତାଙ୍କ ଟା ଫେମସ୍ ସବୁଥିରେ ହିଁ ବୁଟ ଡାଲି ପକାନ୍ତି ବୁଟଡାଲି ବି ଗୋଟେ ଆଡେ ପଡିଥିବ। ଆଉ ସେଇ ଭୂଷଙ୍ଗ ପତ୍ର ସେଇ କଞ୍ଚାଲଙ୍କା ସବୁ ପଡିଥିବ। କଖାରୁ ପୁରା ବଡ ବଡ ପିସ୍ ହେଇକି ତାକୁ ମାନେ ସିଏ ସେମିତି ରାନ୍ଧିକିରି ସିଝେଇକିରି ତା ଦେହରେ ଗୁଡ଼ ହିଁ ପକେଇ ଦିଅନ୍ତି ପୁରା ଅଧିକକିରି ତେଲ ଦେଇ ତା ଦେହରେ ସିଝେଇ ଦିଅନ୍ତି, ଗୁଡ ବି ତା ଦେହରେ ରଧା ହେଇଥ ତାର ଛୁଙ୍କ ଗୋଟେ ଖାଲି ସେ ଦିଅନ୍ତି ଭୂଷମ ପତ୍ର ଆଉ ସୋରିଷ
ଗୁଡ ପଡେ ମାନେ ତାହେଲେ ପୁରା ମିଠା ଲାଗୁଥିବ ସେ ଆମ୍ବ ଆଚାର ଭଳିଆ ଆଉ।
ଖଟା ଟା ସେଇ ଖଟା ଭାତୁ ହିଁ ଏତେ ବଢିଆ ଲାଗେ।
ଆଚ୍ଛା ମାନେ ସାଧା ଏମିତି କରିକି ଖାଇଲେ ଭଲ ଲାଗେ।
ହଁ ସାଧା ବି ବଢିଆ ଲାଗିବ ସାଧା ସାଧା ଭାତରେ ହିଁ ଖାଇଲେ ଆମେ ଘରେ ଯେତେବେଳେ ମୁଁ ଆମେ ବନେଇଛୁ କି ଟେଷ୍ଟ ପୁରା ଆସେ।
ଆଜ୍ଞା ଆଉ କିଛି ମାନେ ତାଙ୍କର ସାମ୍ବର।
ସାମ୍ବର ଟା ସାମ୍ବର ଟା ତ ହଁ। ସାମ୍ବର ଟା ଶୁଣିଥିବେ ସେଇ ଇଟିଲି ସାଙ୍ଗକୁ ସାମ୍ବର। ଆଉ ଉପମା ଟା ତାଙ୍କର ବଢିଆ ଲାଗେ ଉପମା ଟା ତା ତାଙ୍କର ଯୋଉ ଆମକୁ ବନେଇକିରି ଦିଅନ୍ତି ଆଜ୍ଞା ବହୁତ ବଢିଆ ଲାଗେ।
ଯାହା ବି ହଉ ଆପଣ ମିଶି ଆସିକି ଅଲଗା ଲୋକଙ୍କ ମାନେ ଅଲଗା ନୁହେଁ କି ଆପଣ
ହଁ ଆମେ ଓଡିଆ ସିଏ ତେଲୁଗୁ ମାନେ ଅଛନ୍ତି ସିଏ ଆମ ଠାରୁ ବି ବହୁତ ଜିନିଷ ଶି ଶିଖିବାକୁ ପାଆନ୍ତି ଆମେ ତାଙ୍କଠାରୁ ବି ବହୁତ ଜିନିଷ ଶିଖିବାକୁ ପାଉ।
ଆମ ପର୍ବପର୍ବାଣିୀ ସବୁ ସିଏ ହଁ ଆମ ପର୍ବପର୍ବାଣୀ ଠାରୁ ସେମାନେ ଶ ଦେଖୁଥିବେ।
ହଁ ସିଏ ତାଙ୍କ ପର୍ବପର୍ବାଣୀ ବି ଆମେ ଦେଖୁଛୁ ଶିଖୁଛୁ ଆମର ଯାହା ଗୋଟେ ପର୍ବ ପର୍ବାଣୀ ହେଲା ସିଏ ବି ଆମ ଘରକୁ ଆଣିକି ସବୁ ଦିଅନ୍ତି ଆମେ ବି ଦଉ।
ହଁ ସେଇଟା ତ ମିଶିମାଶିକି ରହିଲେ ସେଇଟା ତାର ଅଲ
ହଁ ବଢିଆ ଲାଗେଇ ଆଉ। ଭଲ ହଉ ଆଉ ମ୍ୟାଡାମ ମୁଁ କେତେବେଳେ କଲ୍ କରିବି।
ଆଜ୍ଞା ଆଜ୍ଞା ଠିକ ଅଛି।